ହଁ ହୁଁ ଆ କଣ କର ତର ଏଇଠି ବି ବସିଥିଲି ଘର ଦ୍ୱାର ଓଳାଓଳି କରିକି ଆଉ।
ମୁଁ ବି ସେଇ ଭରଦାର ଓଳାଳି କରିକି ବସିଥିଲି ଆଉ।
ଓହୋ ଆଉ କଣ ଆଜି ଭାରି ବ୍ୟସ୍ତ ଅଛ ନା କଣ?
ଆଜି ବ୍ୟସ୍ତ ଅଛୁ କଣ ଏଇ ଆମ ଘର ଫ୍ରିଜ ଟା ଟିକେ ଖରାପ ହେଇଯାଇଛି।
ହୁଁ।
ଆଉ ସେଠି ଫ୍ରିଜଟା କଣ ଏଇ ସେ ଯୋଉ ମିଲି ପୁଅ ସେ କଣ ତାକୁ କରିଛି ଯୋଉ ଛୁରୀରେ କଣ ସେ ଯୋଉ ଆଇସ୍ ଚାମ୍ବରଟାକୁ ତାର ତଡ଼ାତଡି କରିକି
ଏ ମିଲି ପୁଅ ମାନେ ତମ ଭଉଣୀର ପୁଅ?
ହଁ ବା ସାନ ବା ଜାଣିପାରୁନୁ ହାଲୋ
ଓହୋଃ ହୋ।
ହଁ।
ଆଉ ତାରି ପୁଅ ଆସି ତଡ଼ାତଡି କରିଦେଇଛି।
ହଁ ହଁ। ସିଏ ତାକୁ କରିଦେଇଛି ତ ସେଇ ଫ୍ରିଜଟା ଖରାପ ହେଇଯାଇଛି ତ ଦିନ ଯାକ ଏମିତି ହଇରାଣ ଫ୍ରିଜରେ ଯୋଉ ସବୁ ପନିପରିବା ଥିଲା ଯୋଉ ଉଁ ଟମାଟ ସସ୍ ସବୁ ନଷ୍ଟ ହେଇଯାଇଛି। କ୍ଷୀରଫିୀର ସବୁ ଛିଡି ଯାଇଛି ସବୁ ଛେନା ଛିଡି ଯାଇଛି କଣ।
ଖାଲି ଭିତର ଗଁ ତା ଭିତର ଖାଲି ବାମ୍ଫ ବାହାରୁଥିବ।
ହଁ ଦହିଗୁଡା ସବୁ ଗନ୍ଧିଆ ହେଇଯାଇଛି। ସବୁ ଏମିତି ନଷ୍ଟଭ୍ରଷ୍ଟ ହେଇଯାଇଛି ତ। ଆଉ ଦିନ ଯାକ ସେଇଥିପାଇଁ ଟିକେ ମନଟା ଦୁଃଖ ଟିକେ, ଯେ ସାଙ୍ଗ୍ ଗୋଟେ ଜିନିଷଟା ନଷ୍ଟ। ରହିଗଲେ ତାପରେ ସାଙ୍ଗେ ସାଙ୍ଗେ ଆଣିବା ପାଇଁ ହେଲେ କଣ କି ବାବା ଅଫିସ ଯାଇଛନ୍ତି। ଏଇଲେ ଆସିଲେ ଆଉ ହୁଁ।
ତାଙ୍କୁ କହ ଯାଇଁ ନହେଲେ ନୂଆ ଆଉ ଗୋଟେ ନେଇ ଆସିବେ କିଣିକି ଆଉ।
ହଁ ମୁଁ ତାଙ୍କୁ କହିଛି। ଥିଲେ ଯେ ମୁଁ କହିଲି ଯାଇଁକି ଟିକେ ବୁଝ ଯାଇଁକି ନୂଆ ଆଣିବା ପାଇଁ, କହିଲେ ହଉ ମୁଁ ଛଅଟା ବେଳେ ଯାଏ ଏଇଠି ଟିକେ ଏ ଭାରତରେ ବୁଝିବେ। ହଁଅଅ ନହେଲେ ରାଜ ଇଲେକ୍ଟ୍ରୋନିକ୍ସକି ଯିବେ ଆଉ।
ନାଇଁ ସେ ବି ସେ ଫ୍ରିଜଟା ବି ତମର ବହୁତ ପୁରୁଣା ହେଇଗଲାଣି ନା?
ହଁ ହଁ ଉଣେଇଶି ବର୍ଷ ହେଇଗଲାଣି ଆଉ। ଆଉ ସେଥିଲେ ହଁ। ସେଥିଲାଗି ହେଲା ତାପରେ ହେଠୁ ବାବାଙ୍କର ଆଜି ଏକାଦଶୀ ଯେ ସେ ଟିକେ କିଛି ଖାଇ ନଥିଲେ। ତ ମତେ ଭଲ ଲାଗିଲାନି, ମୁଁ କହିଲି ଅଁ ଦିନରେ ଟିଫିନ଼ ନାହିଁ କିଛି ନେଇ ନଥିଲେ ହେଡୁ ରାଶି ଆଣିଥିଲେ ତ ତାକୁ ଟିକେ ବସିକିନା କରୁଥିଲି‌।
ରାଶିିକୋରା ବଢ଼ିଆ ଲାଗେ, ମୋତେ ମୋତେ ଟିକେ ଦେବୁ ଖାଇବି।
ହଁ-ହଁ। ଏବେ ଆସିଲେ କଣ କି ଘରକୁ ଦେଇ ଦେଇଥାନ୍ତି ଯେ ସେ ସବୁ ଗୁଣ୍ଡ ହେଇଗଲା। ଆଉ କାରଣ, ହଁ ଆଉ ଟିକେ ଲାଜ ଲାଗିବ ଘରକୁ ଦେଲେ। ସେଥିପାଇଁ ଆଉ ଟିକେ ଗୁଣ୍ଡ ହେଇଗଲା ଆସିଲେ ଘରକୁ ଖାଇବ ‌ଆଉ। ଯାହା କରିବ ଆଉ, ଆଉ ସିଏ କଣ କି ସବୁ ଗୁଡଟା ବାବା ଆରଥରକ କହିଲେ ଯେ ତୁ ବହୁତୁ ଗୁଡ ପକେଇ ଦଉଛୁ ସିଏ ମିଠା ହେଇଯାଉ ଯେ ଲିଜେ ବାବା ସେ ସେ ବାଙ୍କି ସାଇଡ଼ରେ ରେ ଯୋଉ ମିଳେ ଗୋଟେ ଭଲ ଗୁଡଟା ବଣା ଗୁଡଟା ସେଇ ଗୁଡଟା ଟିକେନାକୁ ପୁରା ଇଠା ବଢିଆ ଧରେ କିନ୍ତୁ ବହୁତ ପ୍ରଚୁର ମିଠା, ମତେ ସେ ମୋ ସାଙ୍ଗଟା ଦେଇଥିଲା ତ ସିଏ କହିଲା। କହିଲା ସେଇ ଗୁଡ ହଉଛି ଆରିସା ଗୁଡ।
ଆରେ ହଁ ଲୋ ବାଙ୍କିପଟେ ହଁ ବାଙ୍କିପଟେ ପରା ବଢ଼ିଆ ଗୁଡ଼ ମିଳେ ଆମର ସେ ଜଣେ ଅଛନ୍ତି ଘର ପାଖରେ ତାଙ୍କର ସେମିତି ବଢ଼ିଆ ଗୁଡ଼ ଆସେ ବାଙ୍କିରୁ‌।
ହଁ ସେ ସେୟା କ‌ହିଲା କହିଲା ସେ ତାଙ୍କର ଡେଲି କା ଡେଲି ଗୁଡ ପ୍ରସ୍ତୁତ କରନ୍ତି। ମାନେ ଏମିତି ନୁହଁ ଯେ ଆମ ଭଳିଆ ଗୁଡ ରଖିଦେବେ ସେ ଯୋଉ ଡେଲି ଗୁଡବାଲା ସେ କିଛି ବି ହବନି ବାହାରେ ରଖିଲେ କିଛି ନଷ୍ଟ ହବନି କିନ୍ତୁ ଆମର ସବୁ ପିଠ୍ ହଁ କହିଲା ବା କହିଲା ଆମର ସେପଟେ ଏତେ ବଢିଆ ପିୱର ଛେନା ଯେ ଆମ ଶାଶୁ ସବୁବେଳେ ଛେନା କଦଳୀ ଆଉ ତାକୁ ଚିନି ପକେଇକି ଚକଟା ହେଲେ ରାତିରେ ରୁଟି ଖାଇବେ ସେ କଉଣସି ତରକାରୀ ଖାଆନ୍ତିନି ସମସ୍ତେ ଶାଶୁ ତାଙ୍କ ହଜବେଣ୍ଡ ସମସ୍ତେ ସବୁ ଖାଆନ୍ତି।
ହଁ ବାବା ଯାଉଛନ୍ତି ସନ୍ଧ୍ୟାବେଳେ ଆଣିକି ଛେନା ଖାଉନାହାନ୍ତି ଏକାଦଶୀରେ
ନାଇଁ ସେମିତି କିଛି ନାହିଁ ଛେନା ନାହିଁ ସେ ଟିକେ ଉପମା ଟିକେ ମଟର ତରକାରୀ ଟିକେ କରିବି
ଉପମା ରାତିରେ ଉପମା ମଟର ତରକାରି ଖାଇବ ତମେ ସମସ୍ତେ
ହଁ ଆମେ ସବୁ ଟିକେ ରାତିରେ ଆଜି ଉପମା ମଟର ତରକାରୀ ଖାଇବୁ ଏକରେ ତ ଗୁରୁବାର ଆମର
ତୋ ପୁଅ ଖାଇବ ଟି ନା କଣ କହିବ କଣ ବାହାରୁ ମଗେଇକି ଖାଇବାକୁ?
ଉପମା ଭାରି ପ୍ରିୟ ତାର ଉପମା ମଟର ତରକାରୀ ତାର ପ୍ରିୟ ଆଉ ସେମା ମଟର ତରକାରୀ ଟିକେ ଅଳ୍ପ କରିବି କାରଣ ଫ୍ରିଜ୍ ତ ନାହିଁ ନା ଯାହା ରହିଲେ ନଷ୍ଟ ହେଇଯିବ। ଆଉ ଫ୍ରିଜ ଟା ଆଜି ଆସିପାରିବନି ସେ କାଲି କଥା। କାଲି ଯେମିତି ହେଲେ ତାକୁ ଆଣିବେ ସକାଳେ ବାବାଙ୍କୁ ବି କହିଲି ମୁଁ କହିଲି କହୁଥିଲା ହଁ ମୁଁ କହିଲି ବି ତୁ କହୁଥିଲୁ ବୋଲି ତାଙ୍କୁ ମୁଁ କହିଲି ସେ କହୁଛି ଏଇଟା ରଖିଦବା ପାଇଁ କାହିଁକି କମ୍ ପଇସାରେ କାହିଁକି ଦବ?
ହଁ ସତ କଥା ତ ତମେ ତ ଯାହା ମାର୍କେଟ ରୁ ଏଇନା ତମେ ଯାହା କିଣିବ ଗୋଟେ
ପଇସା ସୁଝିବା ଲୋକ ସେତ ତାର ଯେତକି ପଇସା କହିଲେ ସୁଝିବ କହିଲା।
ହଁ ସତ କଥା ଆଉ
କାହିଁକି ଏତେ ବ୍ୟସ୍ତ ହବା
ହଁ ନେଇ ଆସିବ କିସ୍ତିରେ ନେଇ ଆସିବ ଆଉ କଣ।
କହିଲି ଆଣିବା ଭାରି ଆଉ ଦେଖିବା ତାକୁ ପଛରେ କେତେ ସେତେଳେ କଣ ଯଦି ସରି ସରିଆଇଲା ବଳକୁ ଅଧିକ ପଇସା ଦେଇକି ସରିଦେବା ଏମିତି କରିବା ଗଟେ ଆଉ। ତ ସେୟା ଆଉ ବାବା ପଚାରୁଥିଲେ କୋଉ କମ୍ପାନୀ ଟା ଭଲ ଟିକେ? କହିଲେ ସେଇଟା ଆଣିବା। ମୁଁ କହିଲି ସେଇ ସ୍ୟାମସଙ୍ଗ ଦେଖ ନହେଲେ ୱାର୍ଲପୁଲ୍ର ଯଦି ଥିବ? ହଁ।
ହଁ ଦେଖନ୍ତୁ ଆଗ ସ୍ୟାମସଙ୍ଗ ଟା ଦେଖନ୍ତୁ। ତାପରେ ଦେଖିବେ ନହେଲେ ଯାହା ଆଉ କଣ ତାପରେ ଯାଆନ୍ତୁ ଦେଖନ୍ତୁ କେଉଁଟା ଭଲ ଲାଗୁଛି? ଆଉ ସେ କହିବନି ମନଙ୍କୁ ହଁ ହ୍ୱିଲଫୁଲ୍ ଟା ବି ଭଲ ରହେ। ଦେଖନ୍ତୁ ତା
ସ୍ୟାମସଙ୍ଗ ଟା ଭଲ ପଡିଲା ଏତେ ଦିନି ଭଲ ଜିନିଷ ଟା
ହଁଙ୍ଗ ସ୍ୟାମସଙ୍ଗଟା ତ ତା ଦେହଟା ଭଲ ଟିକେ ଆ ତା ମାନେ ଦେହ ଜିନିଷ ଗୁଡା ତାର ଭଲ ଦିଏ ଆଉ।
ହଁ ହଁ ହଁ ହଁ ତ ସେଥିଲାଗି ଯିବି ଆଣିବା ପାଇଁ ତ
ତା ସେଇ ଯୋଗୁ ଆଜି ମନ ଭିତରେ ଭାରି ଦୁଃଖ ଆଉ। ନିରେ ରହୁଛ ନା ଖରାପ ଲାଗଛି। ମନଟା ଭାରି ନା ସେଇ ଯୋଉ ମନଟା ଭାରି ଖରାପ ଲାଗୁଛି।
ହୁଁ।
ଓ ହୋ।
ତାପରେ ଗରମ ବି ବିସେଷ ହଉଚି।
ହଁ କଣ ବା ଜୋରେ ଗରମ କଣ ଖାଲି ଗୁଳୁ ଗୁଳୁ ଟା ହଉଛି।
ହୁଁ ବହୁତ ଗୁଳୁଗୁଳି ହବାକୁ ଆଉ ଟିକେ ନାଗୁ ହଁ ଟିକେ କୋଉଠି ମାନେ ଏମିତି କଣ ଟିକେ କାମ କରିଦେଲା ମାନେ ଝାଳ ବୁଡି ବୁଡିଯାଉଛି ମୁଁ ସେଇଥିରେ ବି ବସିକିନା ବରା ଟିକେ କଲି ଯେ ପୁରା ଝାଳ ହେଇଯାଇଛି ତାକୁ ସବୁ
କଣ କି ଆଗରୁ ଥିଲା ଯୋଉ ମାନେ ଟିକେ ଖୋଲା ଫାଙ୍କା ଚାରିଆଡେ ଏବେ ତ ସବୁଆ ଆଡ଼େ ଘର ଦ୍ୱାର ହେଇ ଗଛ ଲତା ସବୁ କାଟି ସାରିଲେଣି ଯେ
ପରିବେଶ ପୁରା ଦୂଷିତା
ଜଲଦି ଆଉ କିଛି କୋଉଠି ବି କିଛି ଗଛ ଲତା ରଖୁନାହାନ୍ତି କିଛି ନାହିଁ ସବୁ କାଟିକି ନଷ୍ଟ ଫଷ୍ଟ କରିଦଉଛନ୍ତି। ନିଜ ସ୍ୱାସ୍ଥ୍ୟ ପାଇଁ ଆଜିକାଲି ସବୁ ବଡ଼ ବଡ଼ ସବୁ ଅଟାଳିକା ଅଡା କରୁଛନ୍ତି ଯେ ସେଥିରେ ବି ସବୁ ପଡୁନି
ଆଉ ତମ ଘର ପାଖରେ କଣ କହୁଥିଲୁ, କଣ ଗୋଟେ -ଖୋଲା ହବ ଯୋଉ ଖେଳିବା ପାଇଁ ପିଲାଙ୍କ ପାଇଁ
ହଁ ସେଇ ଯୋଉ ଇନଡୋର ଗେମ୍ ଗୁଡାକ ସବୁ ଖେଳୁଛନ୍ତି ଆଉ ଏଇଠି ଘର ପାଖରେ ଗୋଟେ ଖୋଲୁଛି, ନୂଆ ପିଲାମାନେ ପଇସା ଦେଇକିନା ଯିଏ ଯୋଉ ପ୍ରକାର ଖେଳ ଖେଳିପାରିବେ। ତା ଭିତରେ ସେଟା ଗୋଟେ ହଉଛି ଏଠି।
ଭଲ।
ହଁ।
ପାଖରେ ସବୁ ଖେଳିବା ନା
ହଁ ହଁ ଭଲ ନାଁ, ସେଇଟା ଗୋଟେ ଭଲ ହେଲା ପିଲାମାନଙ୍କ ପାଇଁ
ହୁଁ ସେଟା ତ ଯୋଉ ବାଟରେ ତ ତମର ସବୁବେଳେ କ୍ରିକେଟ ଖେଳା ହଉଛି। ଆଉ ପିଲା ଏମତି ହେଲେ କଣ ଭଲ ଖେଳିବେ ବି। ଭିତରେ ଯଦି ବ୍ୟାଡ଼ମିଣ୍ଟନ ହେରା ଖେଳେଇବେ, ତାହାଲେ ଖେଳିବେ ଆଉ କଣ। ଚେସ, ବ୍ୟାଡ଼ମିଣ୍ଟନ ହଁ।
ସବୁ ଖେଳିପାରିବେ।
ହୁଁ କ୍ୟାରମ, କ୍ୟାରମ ହେଲେ ତୋ ପୁଅ ଆଗୁଆ ଖେଳିବାକୁ ଆସିବ।
ହଁ ହଁ। ଏଇଆ, ଏଇତ ପାଠ ପଢ଼ା ତ ଲାଗିଲା ଏବେତ ଟିକେ ସମୟ କମ ମିଳିବ। ଆଉ ଦେଖିକିନା କେତେବେଳେ ହବ କେମିତି ଖେଳିବାକୁ କହିବା ଖେଳିବା ପହଁରା ଶିଖିବାକୁ ଇଚ୍ଛା ଥିଲା ଆଉ ଶିଖିବାକୁ
ଇଚ୍ଛା ଥିଲା ବୁଝାବୁଝି କଲେ ହେବ ଯେ କେଉଁ ସମୟ ହେଉଛି
ନାଇଁ ଏ ପରା ପିଲାଙ୍କୁ ଏନା ତ ସମୟ ନାହିଁ ସିଏ କୋଉ ଯାଇପାରିବେ?
ହେଲା ବଡ ହେଲେ ମ
ଗୋଟେ ଦିନ ରବିବାରେ ପଡୁଛି ଯେ ସେଇଠି ପରୀକ୍ଷା ଫରୀକ୍ଷା ଗୁଡ଼ାକ ରହୁଛି ଯେ ସେ ସେଥିପାଇଁ ସିଏ ବି ବ୍ୟସ୍ତ ରହୁଛି ବହୁତ ଆଉ
କଣ କହୁଥିଲୁ ଶନିବାର ପରୀକ୍ଷା ଅଛି ଦେବାକୁ ଯିବ ଟି ସ୍କୁଲ?
କେଜାଣି କଣ ନାହିଁ କରୁଛି ତ, କହୁଛି ମୁଁ ଏଇ ପରୀକ୍ଷା ଦେଇପାରିବିନି, କାରଣ ମୋର ରବିବାର ତିନିଶହ ମାର୍କ ର ପରୀକ୍ଷା ଅଛି ଯେ ମତେ ସବୁ ରିପେୟାର କରିବାକୁ ପଡିବ ଆଉ ମୋ ଏ ଏଇ ଗୁଡ଼ା ନଦେଲେ ଚଳିବ ପଛେ ଏଇଟା ମୁଁ ଏଇଟା- ଏ -ଯୋଉ ମୁଁ ଏଇଟା ମିସ୍ କରିପାରିବିନି। କହୁଛି ତ ମୁଁ ଏତେ କହୁଛି, କହିଲା ନାଇଁ କେତେ ଏମିତି ପରୀକ୍ଷା ସେ ତାଙ୍କର କରୁଛନ୍ତି ମୁଁ ଦେବିନି। କହୁଛି କହିଲା ମତେ ଯାହାହେଲେ ଏଠି ରହିକି ହିଁ ତାର ପ୍ରାକ୍ଟିସ କରିବାକୁ ପଡ଼ିବ, ଏପଟେ ମାର୍କ କାଟିବେ ମାନେ ସିଏ ତାଙ୍କର ସବୁବେଳେ ପରୀକ୍ଷା କରୁଛନ୍ତି ଯୋଉଟା ପଢ଼ଉଛନ୍ତି। ଏନ୍ତି କହୁଛି ତ କଣ ଆଁ
କାଲି, କାଲି ସ୍କୁଲ୍ ଯିବଟି?
ହଁ ହଁ କାଲି ସ୍କୁଲ ଯିବ, ଗରମ
କଣ କହିଲ?
କାଲି ମହରମ ଅଛି ସ୍କୁଲ ଛୁଟି ଥିବ ବୋଧେ ତ
କେଜାଣି ତାଙ୍କର ତ ମୁଁ ଜାଣିନି କଣ
ହଁ ରାତିରେ ଯଦି ମେସେଜ ଦେବେ କିନ୍ତୁ ସିଏ ତାର ଯିବ, ଯଦି ସ୍କୁଲ ଥିବ ଖୋଲା ଯିବ ସିଏ, ସ୍କୁଲ ଆଉ ବନ୍ଦ ବାନ୍ଦ କରିବନି ଏ ପରୀକ୍ଷା ଟା ଯୋଉ ଅଛି କହୁଥିଲା ମୁଁ ତାକୁ ବହୁତ କହିଲି, ବହୁତ ବୁଝେଇଲି, କହିଲା ପରୀକ୍ଷା ଟା ଏତି ନା ନାଇଁ ସେ ସେଇଭଳିଆ ଏଠି ଯଉ ଗୋଟୁନି କିନ୍ତୁ ଏଠି ମୋତେ ଯେହେତୁ ମୁଁ ଏଇଟା କରୁଛି ମୋତେ ଏଇଟା ପରୀକ୍ଷା ଦେବାକୁ ପଡିବ ସମୟ ଅନୁଯାୟୀ। ରବିବାର ଦିନ ଅଛି ପରୀକ୍ଷା ଟା, ତିନିଶ ମାର୍କ ନା କେତେ? ତାର ମାର୍କ ର ପରୀକ୍ଷା ଅଛି ତ ଟିକେ ପଢିଆକୁ ହଁ। ସିଏ କଣ କି ସ୍କୁଲ ଫୁଲ ଗୁଡା ଟିକେ ଯୋଉ ସନ୍ଧ୍ୟା ବଳୀ କଣ ଏଇନା ହାଁ
ସନ୍ଧ୍ୟା
ସନ୍ଧ୍ୟାବେଳେ କିଛି ନାହିଁ ଏଇନା ତ ଛଅଟା ବାଜିଲେ
ନହେଲେ ସନ୍ଧ୍ୟା କେତେବେଳକୁ ଦୋଉ?
ଏଇ ଛଅଟା ବେଳକୁ ଯିବି ଟିକେ ନାଗ ଭାଗବତ ପଢେ। ଭାଗବତ ଟିକେ ଗୀତା ତାକୁ ଟିକେ ପଢେ ପଢିକି ହଁ ହଁ।
ଲି ପଢୁଚ ଆଉ ବାବା ଭଗବାନ ପୁରା ତତେ ଏନେଇକି ରହିବେ।
ହଁ ସେଇଆ ସବୁ ତ ପଢେ ହଁ।
ଯାହା ହୋଉ ତୁ ଏତେ ସବୁ ଜିନ୍ସ ପଢ଼ୁଚୁ ଭଲ କଥା।
ଯଦି ଭଗବାନଙ୍କର ଯାହା ଆଶୀର୍ବାଦ ପଢାପଢି କରୁଚି ତ। ଆଉ ସବୁ ତ ପଢି କି ତାକୁ ସନ୍ଧ୍ୟା ଦେଲା ବେଳକୁ ଟିକେ ଅବଶ୍ୟ ଆଜି ଗୁରୁବାରେ ତ ଗୁରୁବାରେ ଟିକେ ଭାଗବତ ଟା ପଢ଼ିବା କଥା ନୁହଁ ବୋଲି ପଢ଼ୁନି।
ଆଜି ତ ଆଉ ଭାଗବତ ପଢ଼ିବୁନୁ ବୋଧେ?
ନା ନା ଆଜି ଖାଲି ଟିକେ ଠାକୁରଙ୍କ ବାସ ବାସନ ବାସନ ଧୋଇକି ଖାଲି ଟିକେ ଗୀତାଟା ପଢି ଦେଇେଇକି ଧୂପ ଦୀପ ଦେଇ ଦେଇକି ଆସିବି ଆଉ।
ହୋଉ ଆସେ ମୁଁ ଲଗେଇବି ଆଉ ଟିକେ ଗଲେ ଯାଉ ରଖୁଚି।
ହଁ ହୋଉ ରଖୁଛି।